ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହୁଁ। କଣ କରୁଚୁ?
ଏଇ ଏଇଠି ଠିକ ହେଇଛି ଆଉ କୁଆଡେ ଯାଇଥିଲ ବୁଲିବାକୁ ଆସି
ହୁଁ।
ନୂଆ ଜାଗା ସବୁ ଦେଖିଲ?
ହୁଁ।
ନୂଆ ଜାଗା ସବୁ ଦେଖିଲ? ଆଉ ତମକୁ ବୁଲିବାକୁ ଭଲ ଲାଗେ?
ବହୁତ ଭଲ ଲାଗେ।
ଆଉ ସବୁ ଯୋଉ କଣ ଖାଇଲା ସବୁ ବୁଲାବୁଲି ଭିତରେ
ଗୁପଚୁପ ଚାଟ ଏଇ ସବୁ ଆଉ। ଆଇସ୍କ୍ର୍ରିମ।
ପଢାପଢି ଭିତରେ ବି ଟିକେ ବୁଲାବୁଲି କରିବା ଦରକାର।
ହଁ ଟାଇମ ବାହାର କରିକି ଏମତି ସଣ୍ଡେରେ। ଆ ଯେତେବେଳେ ଛୁଟି ମିଳେ ସେ ସେତେବେଳେ।
ମଝିରେ ମଝିରେ ଟିକେ ବୁିଲ ବୁଲି କରିବା ଦରକାର ନହେଲେ ସବୁବେଳେ ଟିକେ ଘରେ ରହିଲେ ବି ଏତେ ଭଲ ଲାଗେନି।
ହଁ ହଁ।
ସାଙ୍ଗସାଥି କି ପରିବାର ସହ ବୁଲିଲେ ଭଲ।
ହଁ। ମାନେ ତମକୁ କୋଉ ଫଳ ବେଶି ଭଲ ଲାଗେ?
ମତେ କମ୍ବଳା।
ଆଚ୍ଛା।
ଆମକୁ ଫ୍ରୁଟ ଜୁସ୍ ଭଲ ଲାଗେ ନା?
ହଁ ହଁ ଭଲ ଲାଗେ।
ଆଉ ଚକୋଲେଟ୍ ଜୁସ୍।
ଚକଲେଟ ବି ଭଲ ଲାଗେ। ନ୍ତେ ମତେ ଲିଚି ଫ୍ଲେଭର ଆ ଭଲ ଲାଗେ ବେଶି। ଆଉ ମ୍ୟାଙ୍ଗୋ ଜୁସ୍ ବି ବହୁତ ଭଲ ଲାଗେ। ମତେ ବେଶି ଲିଚି ଭଲ ଲାଗେ।
ଆମେ ଚକୋଲେଟ୍ ଜୁସ୍ ଘରେ ତିଆରି କରିକି ପିଉ।
ହୁଁ।
ହୁଁ ଫାଷ୍ଟ ଗୋଟେ ଗ୍ଲାସ କ୍ଷୀରରେ ଆଉ ଚକଲେଟ ପାଉଡର ଆଉ କୋକୋ ପାଉଡର ହ ଦି ଚାମଚ ସ୍ଵାଦ ଅନୁସାରେ ଚିନି ଗୋଟେ ଚାମଚ ଏ ଇ ଏଇ ଛିକେ ଆଉ ତିନିରୁ ଚାରିଟା ବରଫ ଆଉ ଗୋଟେ ସ୍ପୁ ସ୍ପୂନ୍ ଭାନିିଲ ଆଇସ୍କ୍ରିମ୍
ହୁଁ ହୁଁ।
ଏଡେ ଏଡ଼େ ସେ ସବୁ ମିକ୍ସଚର ଜାର ରେ ସବୁ। ମିକ୍ସଚର ଜାର ରେ ସବୁ ଭରିକି ହୁଁ ଚକଲେଟ୍ ପାଉଡର ଚିନି ଚକଲେଟ ସିରପ ଏଇରା ସବୁ ପକେଇକି ତିରିଶ ସେକେଣ୍ଡ ଗ୍ରାଇଣ୍ଡିଙ୍ଗ କରିଦଉ ତାପରେ ଗ୍ଲାସ ରେ ବରଫ ଖଣ୍ଡ ପକାଇ ଉଁ ତାକୁ ଯୋଉ ସବୁ ମିକ୍ସ ହେଲା ପରେ ସେଇଟା ଢାଲ ଦଉ
ହୁଁ ହୁଁ।
ଆଇସ୍କ୍ରିମ୍। ଟିକେ ସିରପ୍ ଟିକେ ଦେଇକି ତାକୁ ସରି ଦଉ। ଆଉ ଗୋଟେ ଚାହିଁଲେ ବି ଆଉ ଗୋଟେ ଖାଲି ଖିଅ ଶହ ଦିଇଟା କଦଳୀ ଦି ଚାମଚ କଷ୍ଟର୍ଡ ପାଉଡର। ଆଉ ଚିନି ବଦଳରେ ମହୁ କି ଖଜୁରୀ ଦିଟା ପକେଇ ପାରିବ। ଉଁ ଶୀତ ଦିନେ କ୍ଷୀର ଗରମ କରି ସେମିତି ବନାନ୍ତ ନହେଲେ ବରଫ ଦିଅନ୍ତୁ। ତାପରେ ପାଞ୍ଚ ମିନିଟ ରେ ହେଇଯିବ ଆଉ। ହଁ।
ହୁଁ। ମୁଁ ବି ସେଇ ଫୁଟ୍ କଷ୍ଟିଟ ଟା କୁ ହିଁ ବେଶୀ ଭଲ ପାଏ। ହୁଁ ମିଠାରେ ଅଉ
ଓଡ଼ିଓ ସେକ୍ ପିଚ ନା?
ନା ମୁଁ ଓରିଓ ବିସ୍କିଟ୍ ମତେ ବିଲକୁଲ୍ ଭଲ ଲାଗେନି।
ଅ ହଁ।
ହୁଁ।
ଓରିଓ ସେକ୍ ରେ ତ ଖାଲି ବିସ୍କୁଟ ଆଉ କ୍ଷୀର।
ହୁଁ ହୁଁ। ତମେ ଖାଲି କ୍ଷୀର ପିଅ ଏମିତି।
ଖାଲି କ୍ଷୀର ହଁ ପିଏ।
ଆଚ୍ଛା।
ତମ ତ କିଟ୍ କାର୍ଟ ଫେବରାଇଟ୍ ତମକୁ କିଟ୍ କାର୍ଟ ସେଟଭଲ ଲାଗୁଥିବ।
ହଁ।
ହୁଁ। ମୁଁ ଏମିତି ମାନେ ଘରେ କେବେ କେବେ କିଛି ବନାଇ ନହେଲେ ବେଶୀ କିରାଇ କି ନେଇ ଆସେ ଯୋଉଟା ଘରେ କରିକି ପିଅନ୍ତି ସେଇ ଟା ହି ଭଲ। ତମେ ଲସି ବନାଅ ଘରେ?
ହଁ।
ଆଚ୍ଛା।
ଆମ ଘରେ ରୋଲ ବନାନ୍ତି ନା?
ଆମ ଘରେ ଘରେ କିଛି ଏମିତି ବନାନ୍ତିନି କିଣିକି ନେଇ ଆସନ୍ତି।
ରୋଲ୍ ଟା ଭଲ ଲାଗେ ଟେଷ୍ଟି ପୁରା।
ହୁଁ।
କଉ ରୋଲ ଭଲ ଲାଗେ ପନିର ରୋଲ ନା ଚିକେନ ରୋଲ?
ଦି ଟା ଭଲ ଲାଗେ।
ହଁ।
ହୁଁ ତମକୁ କୋଉ ରୋଲ୍ ଭଲ ଲାଗେ?
ମତେ ଚିକେନ ରୋଲ।
ଆଚ୍ଛା। ମତେ ତ ବେଶୀ ସିଙ୍ଗଡା ଭଲ ଲାଗେ। ଆଉ ସିଙ୍ଗଡା ଟା ହି ଭଲ ଲାଗେ।
ମତେ ଆଳୁଚ
ଆଚ୍ଛା।
ଆଉ ଁ ସିଙ୍ଗଡା ସହିତ କଣ ଭଲ ଲାଗେ ଘୁଗୁନ ନା ଆଳଦମ?
ଆଡ଼ିିତ
ଓହୋ ବଢିଆ କମ୍ବିନେସନ ଆଉ
ମାନେ ମତେ ଏ ଯୋଉ ଅ ପନିର ସିଙ୍ଗଡା ଆଉ ଯୋଉ ଚାଉମିନ ଫିଲିଂସଥାନି ତ ସୋ ମୋତେ ଭୟ ଲାଗାଗେ
ଓ ହୋ।
ହୁଁ।
ଆଉ ତମ ଦେହ ଏବେ ଭଲ ଅଛି।
ହଁ।
ଆଉ ଘାରେ ସମସ୍ତତିଙ୍କ ଦେହ?
ହୁଁ ହୁଁ ଘରେ ସମସ୍ତେ ବି ଭଲ ଅଛନ୍ତି। ତମ ଘରେ ସବୁ କେମିତି ଅଛନ୍ତି?
ଆମର ବି ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ତମ ଭାଇ ଭଉଣୀ କଣ କରୁଛନ୍ତି?
ଭଉଣୀ ଟିଭିି ଦେଖୁଛି ଆଉ ଭାଇ ଏଠି ଖେଳୁଛି।
ଆଚ୍ଛା।
ହୁଁ।
ତମେ ମୁଭି ଏ ସବୁ ଦେଖ ନା କାର୍ଟୁନ ଦେଖ।
ହଁ।
କଣ ଦେଖ ବେଶି?
କାର୍ଟୁନଡୋରେ ମନ ଦେଖ।
ସେମ ମୋର ବି ଡୋରେମନ ଫେବ୍ରେଟି ଡୋରେମନ ମୋଟୁ ପତଳୁ ତ ଏ ମ ବହୁତ ଭଲ ଲାଗେ।
ଡୋରେ ମୁ ସେଟା ବଢିଆ ଲାଗେ ଶୁଣିବାକୁ
ହଁ ହଁ।
ଆଉ ଯୋଉ ମୋଟୁ ପତୁର ବି ସବୁ ଭଲ ଲାଗେ। ଦଡୋରି ମନ୍ଦିର ମୁଟୁ ବଡ଼ଲେର ହଁ
ମୋଟ ଘର ପତଲୁ କି ଯୋଡି।
ହଁ। ହଁ। ଭଲ ଲାଗେ। ହୁଁ।
ଆଉ ତମକୁ କୋଉ ମୁଭି ଭଲ ଲାଗେ?
ମୁଭି ତ ମୁଁ ଦେଖେନି। ଏମିତି ଯଦି କିଏ ଦେଖୁଥାଏ କେବେ କେବେ ମୁଁ ଦେଖିଦେଲି ନହେଲେ ନାଇଁ ଅଧା ଅଧା। ମୋତେ ବେଶି ଡୋରେମନ ଏ ସବୁ ହିଁ ଭଲ ଲାଗେ। ଆଉ ମୁଁ କେବେ କେବେ ହିଁ ଦେଖେ ମୋତେ ଏତେ ଟାଇମ ହିଁ ମିଳେନି ଦେଖିବାକୁ ପାଇଁ। ଏମତି ନହେଲେ ସର୍ଟ ଭିଡିଓ ଏମିତି ଦେଖେ ଅଁ ଉଁ
ହଉ ତମକୁ ରଶ୍ମିତା ଦିଦି ଭଲ ଲାଗନ୍ତି।
ହୁଁ ସେ ଭଲ କଥାବାର୍ତ୍ତା ହଁନ୍ତି।
ଉଁ ହୁଁ
ହଁ।
ଆମ ସହିତ ବି ସେ ବହୁତ ମିଶନ୍ତି।
ଆଚ୍ଛା। ମାନେ ସେ ତମ ଘର ପାଖରେ ତାଙ୍କ ଘର କି?
ପାଖରେ ନୁହେଁ ଆମ ଘର ଗୋଟେ ଗାଁ ତାଙ୍କ ଘର ଗୋଟେ ଗାଁ।
ଓହୋ ଆଚ୍ଛା ଆଚ୍ଛା ତମେ କେମିତି ତାଙ୍କୁ ଜାଣିଲ?
ଆମର କ୍ଲାସ ରେ ହିଁ ଦେଖା ହେଲା।
ଓହୋ ଆଚ୍ଛା।
ଏମିତି ଦେଖା ହେଇକି କଥା ହେଲେ।